ହ୍ୟାଲୋ। ହ୍ୟାଲୋ ହୁଁ। ଏଇ ଟିକେଇ ଘର ଟିକେ ଲୁଗାପଟା ଟିକେ ସଜାଡିକି ରଖୁଥିଲି।
ଆଛା। ଆଉ ଆପଣଙ୍କ ଘରେ ପିମ୍ପୁଡି ହଉଚନ୍ତି ନା?
ପ୍ରବଳ ପିମ୍ପିଡି ସେଇଥିପାଇଁ ତ ଝଡାଝଡି କରୁଚି।
ପିମ୍ପୁଡି ସବୁ ବାହାରୁଚନ୍ତି ତ?
ହଁ।
ଟିକେ ସାଉଣ୍ଡ୍ କରନ୍ତୁନି ଚୁପ୍ ଚାପ୍ ବସନ୍ତୁ।
ହଁ କୁହନ୍ତୁ।
ହଁ। ମୁଁ ସେଇଆ କହୁଚି ମୁଁ ପିମ୍ପୁଡି ସବୁ ମାନେ ବହୁତ୍ ଭର୍ତ୍ତି ହେଇଯାଉଚନ୍ତି ଘରେ ନା।
ହଁ ବହୁତ୍ ପିମ୍ପୁଡ଼ି ଲୁଗାପଟା ସବୁ ହେଇଯାଉଚନ୍ତି।
ଓହା। ଆଉ ଘରେ କିଏ କିଏ ଅଛନ୍ତି ଏବେ?
ଘରେ ମ ବଉ ଆସି- ଆ-ମ ଦେହ ଖରାପ୍ ମ ବଉ ଅଛି ମ ଯା ମ ଦେଡୁସୁର
ହୁଁ -ହୁଁ। ହଉ ଆଉ କଣ୍ ଖାଇଥିଲେ?
ମୁଁ ଆଜି ଟିକେ ହସ୍ପିଟାଲ୍ ଯାଇଥିଲି ମ ଗୋଡ଼ଟା ଖୋଲା ହେଲା ନା।
ଆଛା -ଆଉ ଆପଣଙ୍କ ବୋଉଙ୍କ ଏଜ୍ କେତେ ହବ?
ମୋ ବଉର ଏଜ୍ ବାସ୍ତରି କନ୍ତର ହବ ଆଉ।
ଆଚ୍ଛା। କଣ ସବୁ ମାନେ ଆପଣଙ୍କର କଣ ଶାଶୁ ଶଶୁର ଅଛନ୍ତି ନା ନାହାନ୍ତି?
ମ ଶାଶୁ ଶଶୁର ଆକାଶର ତାରା ହେଇଗଲେଣି।
ଆଛା କେବେଠାରୁ?
ମ ଶାସ୍- ଶାଶୁ ମଲାଣୀ ଆଜି କି ତେଇଶି- ବାଇଶି ପୁରିକି ତେଇଶି ଚାଲିଲା। ଶଶୁର ମଲେଣି ତେର ବର୍ଷ।
ଓହୋ କଣ ହେଇଥିଲା କି ଶାଶୁଙ୍କର?
ଶାଶୁ ପାରାଲିସ୍ ର ପଡିଥିଲେ ତ ବେଡ୍ ର।
ଆପଣ ଆସିଲା ପରେ ନା ଆଁ- ଆସିବା ପୂର୍ବରୁ ଥିଲା ପାରାଲିଶିଶ୍?
ନା ମୁଁ ନ ଆସିବା ଆଗୁରୁ।
ଆଛା। ଆଉ ଶଶୁରଙ୍କର କଣ୍ ହେଇଥିଲା?
ଶଶୁରଙ୍କର ହାର୍ଟ ଚୋକ୍ ହେଇଗଲା।
ଆଛା। ସେତେବେଳେର ଲୋକମାନେ ସବୁ କଣ ଖାଇବାକୁ ପସନ୍ଦ୍ କରୁଥିଲେ?
ମ ଶଶୁରର ସବୁଦିନେ ମୁଗ ଡାଲି ଦେଶୀ ମୁଗ ଡାଲି।
ମୁଗଡ଼ାଲି।
ହୁଁ ଦେଶୀ ମୁଗ ଡାଲିି। ଆଉ ଜଳଖିଆ ରେ ମୁଡୟ- ମୁଢି ଛେନା, ନଡିଆ ଆମ ଗଛର ବିଛା ହୁଏ ନଡ଼ିଆ ପୁରା ହୁଏ। ଆଉ କ୍ଷୀର ଆଉ ସିଏ ଆଇଁଷ ସେ ଆଇଁଷ ଏତେ ଖାଇତେ ଭଲ ପାଆନ୍ତିନି ମୋର ଯେତେ ରକମର ହେଇଥାଉ ଆଗେ ମୁଗ ଡାଲ୍ ଟା ହବ।
ହୁଁ- ହୁଁ।
ଆଉ ତମେ କଣ ଖାଇଥିଲ ଆଜି ଦି ପହରେ?
ମୁଁ ଖାଇଥିଲି ଭାତ ଆଉ ଚିକେନ ତରକାରୀ ଆଉ ଅ ଦହି ତରକାରୀ ଯୋଉ ଦହି କଡି ଆଉ ପୋଟଳ ତରକାରୀ ଭେଣ୍ଡି ଆଉ ଭେଣ୍ଡି ଛେଚା ଯୋଉ ଦଳା। ବର୍ଷା ହେଇଥିଲା ଆପଣଙ୍କ ଆଡେ।
ହଁ ଅଳ୍ପ ହେଇଥିଲା।
ଆଉ ହଁ ସେମିତି ହେଇଥିଲା ଅଳ୍ପ ବହୁତ ହେଇଥିଲା ଆଉ। ହଉ ଆପଣଙ୍କ ଘରେ ଚାଷ କରନ୍ତି।
ଆମର ସବୁ ଜମି କାଟକୁ ଦେଇ ଦେଇଛୁ ଆମର ଚାଷ କରୁନୁ। ନିହାତି ପନିପରିବା ଟିକେ ବାଡିରେ ଅଳ୍ପ ସଳ୍ପ ଲଗେଇକି ଖାଉଛୁ କଦଳୀ ବାଇଗଣ ବୋଇତାଳୁ ଶାଗ ପୋଇ ଆଉ ଆମର ବାତାବି ଲେମ୍ବୁ କମଳା ଏ ସବୁ କରିଛୁ ନାଉ କଖାରୁ ଏ ସବୁ କରିଛୁ ଆଉ।
ଉଁ ହୁଁ କୋଉ ପରିବା ଟା ବେଶୀ ଭଲ ଲାଗେ ଖାଇବାକୁ।
ମୋର ପରିବା ହେଲା ହଉଚି ଶାଗ ଟିକେ ଖାଇବାକୁ ଭଲ ଲାଗେ। ହଁଁ
ଆଛା ଆଉ ଗରମ କେମିତିଆ କଣ ହଉଛି?
ଗରମ। ଗରମ ବେଶୀ ନାହିଁ ଆଜି ଟିକେ ବର୍ଷା ହେଲା ପରେ ଟିକେ କମି ଯାଇଛି।
ହୁଁ। ଆପଣଙ୍କର କଣ ମାଟି ଘର ନା କଣ?
ନାଇଁ ଛାତ ତ ଘର ଆମର ଉପର ଘର ଟିକେ ହେଇଚିତ ଏବେ ତଳ ଘର ଟିକେ ଥଣ୍ଡା ଲାଗୁଛି।
ଓ ହ।
କୋଉ ଶାଢୀ ପିନ୍ଧିବାକୁ ଭଲ ଲାଗେ ସୂତା ଶାଢୀ ନା କିଛି ଷ୍ଟାଇଲିଶ ଶାଢ଼ୀ।
ମୋର ବେଶୀ ଶିଫନ ଶାଢ଼ୀ।
ହନ୍ତୁ ଚୁପଚାପ ମାନେ ଆବଜ୍ ହବର ନାହିଁ।
ହଁ। ପାଟ ଶାଢୀ ଭଲ ଲାଗେନି ସମ୍ବଲପୁରୀ
ନାଇଁ ତ ଏତେ ପାଟ ଖସରା ଶାଢୀ ଗୁଡା ମତେ ଭଲ ଲାଗେନି ବେଶୀ। ମତେ କଟନ ପରେ ପତଳା ର ସିଫନ। ଆଉ ସେ ଯୋଉ ଉଜନିଆ ଶାଢୀ ଅଛନ୍ତି ଚୁମକି ଲଗାଏ ଫେନ୍ସି ଶାଢୀ ଗୁଡ଼ା ମତେ ଭଲ ଲାଗେନି।
ହୁଁ ହୁଁ। ଉଁ ପୁରୀ କେବେ ଯାଇଥିଲେ?
ପୁରୀ ଯାଇଥିଲେ ଦି ହଜାର ବାଇଶିରେ ଯାଇଥିଲି।
କଣ ପାଇଁ ଯାଇଥିଲେ କି?
ମୋ ମୋ ସାନ ଝିଅ ଦେହ ଖରାପ ଥିଲା। ଯାଇଥିଲି ତାକୁ ନେଇକି ଗୋଟେ ମାନସିକ କରିକି ତାକୁ ନେତ ବାନ୍ଧିକି ଆସିଥିଲୁ। ତାର ଯୋଉ ଟ୍ରାନ୍ସପ୍ଲାଣ୍ଟ କଲୁ ସେଇଥିର ତାକୁ। ଓ ପାହାଚର ଟିକେ ଗଢେଇ ଦେଲୁ ଜଗନ୍ନାଥ। ଙ୍କ ଦର୍ଶନ କରିଲୁ। ତାପରେ ସେଇ ବର୍ଷ ବି ଆରଡ଼ି ଯାଇଥିଲି ମୋର ଦିଟା ନଣନ୍ଦ। ଆସିଥିଲେ ବୁଲର କରିଥିଲୁ ମଜା ଆମର ସମସ୍ତେ ସବୁ ଯାଇଥିଲୁ। ଆସିଥିଲି ମୋ ବାପା ଘର ସେଇଠି ସେବାଟ ବୁଲି ବାଲିକି ସବୁ ଆସିଥିଲୁ।
ଟିକେ କ୍ଲିଅର ରହୁଛି ଟିକେ କୁହନ୍ତୁ।
ଜୁଆର କହୁଛି ତ ଜୁଅରେ ଶୁଭିଲା ଏବେ? ଏବେ ଶୁଭିଲା।
ହଁ ହଁ ଶୁଭୁଛି ଆଉ ଗାଡି ଚଲେଇ ଆସି ଆପଣଙ୍କୁ?
ମ ଗାଡି ଶିଖିିନହିଁ ଏଯାଏଁ କିନ୍ତୁ ସାଇକେଲ ଟା ଶିଖିଛି। ଗାଡି ଆମର ସ୍କୁଟି ଦିଟା ଦିଟା ସ୍କୁଟି ଅଛି କିନ୍ତୁ ମୁ ଚଲେଇ ପାରିନି। ଗୁଡ଼ଟା ଟିକିେ ଭାଙ୍ଗି ଯାଇଥିଲା ଆଜି ବୁଲିକି ଆସିଛି ତ ଟିକିେ ଭଲ ହେଇଗଲେ ଟିକେ ଶିଖିମି ଆଉ।
ହଁ ଶିଖନ୍ତୁ ଶିଖନ୍ତୁ।
ଆମର ପା ପୁରୁଷ ଲୋକ ଗାଡି ଦଉନାହାନ୍ତି ଆମକୁ ଶିଖିବା ପାଇଁ। କହୁଛନ୍ତି ତମେ ଯେ ଚଲେଇକି ଯାଉଥିବ ସିଆଡୁ ଆସିବେ ତମକୁ କୁଟି ଦେବେ। ଆଉ ହେଲା ଖରା ଦିନର ଶିଖିଲେ ତମକୁ ଗରମ ହବ। ଆଉ ତମେ ସିନା ଯାଉଥିବ ଗୋଟେ ବାଟର ସେପଟରୁ ଗୋଟେ ଗାଡି ଆସିବ ଗୋଠେ ଦବ। ପୁଣି କହୁଛନ୍ତି ବର୍ଷା ଦିନ ହଉ ଶିଖିବ ବର୍ଷା ଦିନ ହେଲେ କହୁଛନ୍ତି। ରାସ୍ତା ପାଣି କାଦୁଅ ହେଇଥିବେ, ଚକା ସ୍ଲିପ କରୁଥିବ ପୁଣି ଶୀତ ଦିନ ଦିନ କହିବେ ତମ ହାତ କାଲୁଆ ମାନ ନେଇଯିବ ଏମିତି କରିକି ଆମକୁ ଶିଖେଇ ଦଉନାହାନ୍ତି ବା ଆଚଛ ଛଅ ବର୍ଷ ହେଲାଣି ଶିଖେଇ ଦଉନାହାନ୍ତି ମୁଁ ଶିଖିିନହିଁ କି ମୋ ଝିଅ ଶିଖିନି।
ଶିଖିବା କଥା ନା ଆଉ ଗାଡି ସବୁ ଏବେ।
ଏମିତି କହିକି ସବୁ ଆମକୁ ଡରେଇ ଦଉଛନ୍ତି, ଆଗ୍ରହଟା ଆମର କମି ଯାଉଛି ଏଇଥର ମୁଁ ଜିତି କରିକି କରିବି।
ହଁ। ଯାହା ବି ହେଲେ ଶିଖିବା ଦରକାର ମାନେ ଅସୁବିଧା ସୁବିଧା ସବୁବେଳେ ତ ଘରେ ଆଉ। ସବୁ ଲୋକ ନଥିବେ ନା କେତେବେଳେ ବି ଦରକାର ହେଲେ ଆମେ ବି ଗାଡି ଶିଖିଥିଲେ ଆମେ କୁଆଡ଼େ ଗୋଟେ ଯାଇକି ବଜାରରୁ କିଛି ଗୋଟେ ଜିନିଷ ନେଇ ଆସିବା କି ଆଜି କାହାର କଣ ମେଡି ପ୍ରବ୍ଲେମ ହଉଛି ତାକୁ ଟିକେ ବସେଇକି ନେଇଯିବା। ଆଉ ଶିଖିଲେ ସିନା ଘରେ ଗାଡି ଥକ କି ଲାଭ ସମସ୍ତେ ଶିଖିବା ଦରକାର ନା ଆଉ। କୋଉ ଜିନିଷରେ ରିସ୍କ ନାହିଁ ସବୁ ଜିନିଷରେ ରିସ୍କ ଅଛି।
ଯେତେବେଳେ ଯୋଉଟା ହବା କଥା ହବ ଆଉ ଗାଡି ଶିଖିଲେ କେତେ ନ ଶିଖିଲେ କେତେ ମଣିଷ। ଚାଲିକି ଗଲା ବେଳକୁ ବି ମୋ ଲୋକ ଗାଡି ଆସିକି ଚଢେଇ ଦଉଛନ୍ତି।
ହଁ ସେଇଟା ବି ତ ଠିକ ହଁ। ନିଜେ ସାହସ ଧରିକି ଆଗ୍ରହ ଥିଲେ କରିପାରିବ ନ ନାଇଁ ରହିଲ ସବୁବେଳେ ସେମତି।
ହଁ ଆଉ ଶୁଖୁଆ ଭିତରେ କୋଉଟା ଭଲ ଲାଗେ ଆପଣଙ୍କୁ?
ମତେ ଇଲିସ ଶ ସୁଖିବା କୁକିଳ ସୁଖିଆ ନୁଣିି ନୁଣି।
ହୁଁ।
ଆଉ ପତିରି ଶୁଖୁଆ ବି ଭଲ ଲାଗେ। ଆଉ ମାଛ ଭିତରେ ଆ ମାଗୁର ମାଛ କଉ ମାଛ। ତମକୁ?
ମତେ ଚିକେନ ଟା ଭଲ ଲାଗେ, ଶୁଖୁଆ ଭିତରେ ଗୋଟେ ଚଉଡା ଶୁଖୁଆ ଯୋଉ ଥାଏ। ଛୋଟ ଛୋଟ ପୁରା ଚୁନା ଚୁନା ମତେ ସେଇଟା ଟିକେ ଭଲ ଲାଗେ ଆଉ କିଛି ମତେ ଏତେ ଭଲ ଲାଗେନି ହଁ। ଆଉ ଗୋଟେ କଣ ସେଟା ମନହରି ସେଇଟା ଟିକେ ମୁଁ ଏଇ ଏଥର ଫାଷ୍ଟ ଟାଇମ୍ ମୋ ମା ରଖିଥିଲେ ମୁଁ ସେଟା ଟିକେ ଖାଇଥିଲି ଭଲ ଲାଗୁଥିଲା ଆଉ ଚଡ଼ଚଡି ହେଇଥିଲା ଯୋଉ? ଚିଙ୍ଗୁଡି ଭଲ ଲାଗେ କିନ୍ତୁ ଚିଙ୍ଗୁଡି ଶୁଖୁଆ ମତେ ଭଲ ଲାଗେନି ମୁଁ ଜାଣିନି ଚିଙ୍ଗୁଡି ସୁଖୁଆ ଟା କେମ୍ ମାନେ ଭୁଲି ଯାଇଛି ଖାଇନି ବୋଧେ ଢେର୍ ଦିନି ହେଲାଣି କି କଣ?
ମୁଁ ଜାଣିନି ଆଉ ଏତେ କିଛି ଶୁଖୁଆ ଏତେ ପସନ୍ଦ ଯୋଉ ସବୁ ଖାଉନଥିଲି ଆଗରୁ ଏବେ ଧୀରେ ଧୀରେ ଖାଇଲିଣି ମାନେ ଆଗରୁ ତ ଟୋଟାଲି ଶୁଖୁଆ କହିବାକୁ ଗଲେ ଛୁଉଁ ନଥିଲି କିନ୍ତୁ। ଏବେ ତ ଟିକେ ଟିକେ ଖାଉଛି ଆଉ ମାଛ ଭିତରେ। ଭଲ ଲାଗେ ଗଡିସ୍ ମାଛ ଭଲ ଲାଗେ। ଆଉ ଯୋଉ ରୋହି ମାଛ ଟା ଟିକେ ଭଲ ଲାଗେ ଯୋଉ ଭାକୁଡ ଟା ବି ଟିକେ ଭଲ ଲାଗେ। ଆଉ କଉ, ଗଡ଼ିସ ଟି ଟିକେ ବେଶୀ ଭଲ ଲାଗେ ଆଉ ସେମିତି କିଛି ଏତେ ଭଲ ଲାଗେନି। ଆଉ ଚିକେନ୍ ତ ପୁରା ଫେବରେଟ୍ ଆଉ ଅଣ୍ଡା। ଅଣ୍ଡା ତ ସବୁଦିନି ମାନେ କହିତେ ଗନେ ପ-ପସନ୍ଦ।
ହଁ ଆଚ୍ଛା।
ଆଉ ମଟନ୍ ବି କେବେ ମୁଁ ଏତେ ଖାଇ ନଥିଲି। ଏଇଥର ଖାଇଥିଲି। ହଉ ରଖିଦିଅନ୍ତୁ ପରେ କଥା ହବା।